କାଇଁ କଲ୍ କରୁଥିଲୁ ମୁ ସାଙ୍ଗେ ସାଙ୍ଗ କଲ କରିଦେଲି।
ଚାଲାକିଆ।
ହେଲା କିଏ?
ଶାଗ ଭିତରୁ କୋଉ ଶାଗ ଟା ଭଲ ଲାଗେ।
ସାଙ୍ଗ
ହୁଁ
ମତେ ଭଲ ଲାଗେ ଅ ସୂର୍ଜନା ଟା ସୂର୍ଜନା ଶାଗ ଟା ଆଉ ସୁଜୁନା ଖାଡ଼ି ଯଉ ନେଉଟିଆ ଶାଗ ଗୋଡ଼ା ଜୋ ବାରି ମାନେ ଲଗାନ୍ତି ମୋ ନାଲି ନାଲି ଟା, ଝୁଲ ହେଇଯିବ ପୁରା ନାଲି ନାଲି ପୁରା ନା ନାଲି
ସିରା
ସେଇ ଜାଗାରେ ଭଲ ଆଉ ତାପରେ ଆସ ପୁଇ ଆଉ ପଇସାର ପୁଇ ଶାଗ ନୁହକି?
ମୁ ତ ଏ ଭଲ ନା ପୁଅ ବି ଭଲ ଯେଉ ତତ ତମ ତମ ଘର ପାଖରେ କିଛିୁ କୂଅ ଫୁଅ ନାହିଁକିରେ?
ଆମ ଘରର କୂଅ?
ହୁଁ
ନା କୁଅ ଆମ ପାଖରୋଁ ନାହାନ୍ତି ଆମ ଘର ପାଖରେ ଦୁରାେ ଯାଇ ଯୋଉ ଯୋଟା ଯାତ୍ରା ହେଉଥିଲା ଏଇଟା ବୋଉଟା
ଓହୋ ଯାତ୍ରା ମାନେ ନଜ ସାହିରେ କରୁଛୁ ନା।
ଆମ ଗାଁ ରେ ଏତେ ଇଣ୍ଟଷ୍ଟିଂ ଜାଗା ନାହିଁ।
ହୁଁ ହୁ ଆମର ଯେମିତି ବୁଦ୍ଧ ପାର୍କ ଏଇ ଇଆଡେ ସେଆଡେ ନା।
କଣ ବୁଲାବୁଲି କରିବା ପାଇଁ ଟିକେ ଅଛି ଆଉ ସବୁଆଡେ ବୁଲି ପାରିବୁଲା, ଡେଲପ ହେଇଯ ସବୁଡେ ବି ଯାଇପାରୁବୁ। ଆମଡଆଡେ ଯୁଆଗାରେ ବି ଯାଇପାରିବା କଥା ସେଇଟା ଡେଭଲପ ହିଁ ହେଇନି। କଚା ରାସ୍ତା କାଦୁୁଅ କଦା ଏମିତି ସବୁ ଗାଡି।
ଓହୋ।
ଆମର ସେସବୁ ଆ ନଦୀ କୂଳା ଟା ଏଇପଟେ ଖାଲି ଭଲ ଲାଗୁଛି ନା?
ହୁଁ।
କୋଉ ଜାଗାଟା ଏତେ ଭଲ ଲାଗୁଛି?
ଯାହା କହେ ନଦୀ ଟା ବଢିଆ ଲାଗେ।
ପାହାର ଗା ଯାଉଥିଲୁ ଏପଟେ ମାନେ ବୁଲାବୁଲି କରୁ ଯାଇ
ହୁଁ।
ରଗଇ ରହିକି କେବେ ଆସନ ଏଠୁ।
ଉପହାରଟି
ହୁଁ।
ନା ମୁଁ ଅ ବାଟେ ବେଶୀ ହ ଆଗରୁ ରୁହନି ଯ ଛୁଆବେଳକୁ ବହେଇଯାଏ କିନ୍ତୁ ଏବେ ଯାଉନି।
ଏଇ ଗୋଟେ ପାଖଡାଗା ଆମ ଗାଁ ପଛ ଗଟେ ହିଁ ନଦୀ।
ହୁଁ।
ଜିରାଳ ଜିରାଳ
ଜିରାଳ।
ହୁଁ।
ମୁଁ ଯାଇଥିବି ଯେ ମନେ ପଡୁନି।
ଏ ଜିରା ଗଡ ଯିବେ ଯୋଉେ କଣ ବ୍ରିଜରେ କିରେ ଗୋଟେ ମନେ ପଡୁନି ନାଁ ଟି।
ହାତୀ
ନା ଏଟା କଣ ବ୍ରିଜ ଟା ଲମ୍ବା ବ୍ରିଜ ସେଇଟା ବ୍ରିଜ ଟା ଯିବୁ ଏ ବ୍ରିଜ ଟା ପୁରା ନମ୍ବର ପୁରା ସେଇଟା ଦେଖିବାକୁ।
ହୁଁ ହୁଁ।
ତୁ ଇନ୍ଦ୍ରଧନୁ ଦେଖୁ ଇନ୍ଦ୍ରଧନୁ।
ଏପଟେ ଦେଖା ଯାଉନଥିବ ହିନ୍ଦୁ ଏପଟେ ଦେଖା ଯାଉଛି ଏପଟେ ଯୋଉ ପୂର୍ବ ପୂର୍ବ କୋଟ।
କେତେବେଳେ ଘରକୁ ଆସିବ?
ଯିବୁ ଘରକୁ ଆଉ ଟିକେ ପରେ।
ହୁଁ ହୁଁ। ତତେ କୋଉ କଲର ଭଲ ଲାଗେ କିରେ?
କଲର ଭିତରୁ
ହୁଁ।
ତୋର ଲାଗେ ପିଙ୍କ୍।
ପିଙ୍କ୍।
ଗୋଲାପୀ ଗୋଲାପୀ ଗୋଲାପୀ ଗୋଲା ପିଙ୍କ ବ୍ଲୁ ଟା ଭଲ ଲାଗେ।
ବ୍ଲୁ ନେବି।
ନେଭି ବ୍ଲୁ ଆଉ ଆସିବ ଗ୍ରେ ଗ୍ରେଡ ଆସିବ ବି।
ଓହୋ ଆମର କେ ଅମୃତ ଭଣ୍ଡା ମାଗଣା କାଇଁ ନଉନାହାନ୍ତି ହେଇଆଡେ ବିକ୍ରି କରୁଛନ୍ତି ନା?
ହଁ ଅମୃତ ଭଣ୍ଡା ପରେ ବିକ୍ରି ହୋଇନି ସେପଟେ।
ହୁଁ।
ଡବଲ ଡବଲ ଇନ୍ଦ୍ରଧନୁ ବେ
ଆଁ।
ଫାଷ୍ଟ ଟାଇମ୍ ଡବଲ ଇନ୍ଦ୍ରଧନୁ।
ଡବଲ
ହଁ ଗୋଟେ ଇନ୍ଦ୍ରଧନୁ ତା ଉପରେ ଆଉ ଗୋଟେ ଇନ୍ଦ୍ରଧନୁ।
ଓ ତୁ ଟିକେ ଦୁରିଆ ବଇଚୁ ତାଙ୍କ ମାନଙ୍କଠୁ
ହଁ ଏଇଟା ଇଆଡେ ସିଏ ବସିଚି ଗୋଟେ ଇଏ ମାନେ ଦିଜଣ ଏପଟେ ଖେଳୁଛନ୍ତି ଏ ଟିକେ ଘୁଞ୍ଚି ବସିଚି ଆଉ।
ହୁଁ ହୁଁ।
ଏରା କଣ ପାଗଟା ଗୋଟେ ବାଗ ଲାଗୁନି।
ହଁ।
ନା ଗୋଟେ ପାଗଟା ଏତେ ବାଗ ଲାଗୁନି କହିଲି ପା।
ବାଗ ଲାଗୁନି।
ଅଧା ଏମିତ୍ ଅନ୍ଧାରେ ଲାଗିଚି ଅଧା ଲାଇଟ୍ ହେଇ ଦିଟା ଆକାଶ ଏକା ବେଳେ ମିସିକି ଅଛି ଆଉ। ଆଉ କଣ କହୁଛୁ ଆଉ କହ।
ଆଉ। କଣ କହିବି।
ହୁଁ।
ତୁ ରୋଷେଇ କାମ କରୁଚୁ କିରେ। ଘରେ ଝଗଡ଼ା ହେଲେ।
ହଁ ସୋ କଣ କହୁଚୁ।
କହିଲି ରୋଷେଇ କାମ କରୁଚୁ କି?
ରୋଷେଇ ହଁ। ମତେ ତୁ ରୋଷେଇରେ ତୁ କହୁଥୁଲ୍ ଦବୁ ଆରେ ଆଳୁ ଆଳୁ ଆଳୁ ହେଇ ଯୋଉ ଆଳୁ ପ ଯୋଉ ଆଳୁଟା ରେ ଆଳୁଟା ତେ ସବୁ ଡିସ୍ ଅଛି ସବୁଗୁରା ବନେଇଦଉଥିଲି।
ଉୁଁ ହୁଁ ମେନ୍ ରୋଷେଆ ଦାୟିତ୍ଵ ତମ ପାଖରେ ଅଛିରେ ଏଇ।
ଆଳୁଭଜା ଆଳୁକଷା ଆଳୁତୁଣ। ସବୁ କରିଦଉଥିଲୁ ଏବେ ଆଉ ମୁଁ କାଇଁ ଏବେ ମନେ ପଡୁନି ଆଉ କଣ ଏବେ ଥରେ ରାନ୍ଧିଥିଲି ଘରେ ସେ ହେଲା ଜିରା ଅଧିକା ପକେଇଦେଲି ଯେ ପିତା ହେଇଗଲା ଏକାଥେରେ। ଖାଇଲେନି ଆଉ କେହି ଘ ମତେ ବାଧିଲା ବଳିଆ ଖାଇଲେନି କେହି ସବୁ ତରକାର ପକେଇ ଦେଲେ ଯେ। ଖାଇଲେନି ଆଉ।
ଗୋଟେ ରାନ୍ଧିଥିବ ଗୋଟେ ବେକାରିଆ ଯୋଉ ଇଏ ଆଉ ସବୁ ପଦେ ଆଡୁ କହୁଥିବ ସିଆଡୁ
ନହେଲେ ଆଗରୁ ମୁଁ କରିଦିଏ ରୋଷେଇ ଫୋଷେଇରେ। ରୋଷେଇ ଆଣିଚୁ।
ଉଁ।
ତୁ ରୋଷେଇ ଜାଣିଚୁ।
ନା ମ ଜାଣିନି ଖାଲି ଚାହା। ଚାହା କରି ଜାଣିଚି। ହାଲୋ। ହ୍ଯାଲୋ।